ହାଲୋ ନମସ୍ତେ ବନ୍ଧୁ ନମସ୍ତେ।
ନମସ୍ତେ କଣ କରୁଚ? ହାଲୋ କଣ କରୁଚ ତମେ? ଖାଇସାରିଲଣି? ହାଲୋ। ହେଲୋ କଣ କରୁଚ ତମେ? ହାଲୋ। ଆରେ କଣ କରୁଚ ତମେ? ଖାଇସାରିଲଣି?
ହାଲୋ ବନ୍ଧୁ ନମସ୍ତେ।
ହଁ ନମସ୍ତେ କଣ କରୁଚ?
ଏଇଠି ବସିଚୁ ଖରା ଦିନ ତ। କଣ କରିବା? ଘରେ ରହିବା ଛଡା ଆଉ କିଛି ଉପାୟ ନାହିଁ। ତମେ?
ମୁଁ ବି ଏଇ ଗାଧୁଆ ପାଧା ସାରିକି ଏବେ ଆସିଥିଲି ବସିଚି ଆଉ।
ହୁଁ ଗରମ କେମିତି ହଉଚି?
ଆରେ କୁହନି ଗରମ ବହୁତ ହଉଚି ତମ ଆଡେ?
ଇଆଡେ ତ ବହୁତ। ମାର୍କେଟ ସାଇଟ ବୋଲି ବହୁତ ହଉଚି। ହଁ ଖାଇଥିଲି ସକାଳେ ହଁ ଖାଇଥିଲି ସକାଳେ ଯାହା ତମେ?
ହଁ ମୁଁ ବି ସକାଳେ ଖାଇଥିଲି ପରଟା ଆଉ ଭଜା। ଖାଇଥିଲି ଆଉ ଗାଧୁଆ ପାଧୁଆ ସାରିକି ଆସିଲି ଆଉ ବି ରୋଷେଇ ତ ହଉଚି। ଏବେ ତ ରୋଷେଇ ହଉଚି ଆଉ
ବହୁତ ହଉଚି।
ତମର ଆଜି କଣ ରୋଷେଇ ହଉଚି? ହୁଁ
ଆଜି ହଉଚି ପନିର ଭାତ ଡାଲି ପନିର ପାଓ ଭା ଜି ହଉଚି ଆମ୍ବ ତ ଏବେ ସିଜନ୍ ଖଟା ଆଉ ଆମ୍ବ
ହଁ ଏଇବେ ତ ଆମ୍ବ ବହୁତ ଆଉ କଣ ଆଉ ତମ ଦେହ ଭଲ? ଆମର ଆଜି କଣ ଭାତ ଡାଲି ମସରୁମ ହଁ ଭଲ। ଆଉ ତମ ଘରେ ସମସ୍ତେ ଭଲ?
ହଁ ଭଲ ଅଛନ୍ତି। ତମ ଘରେ ଭଲ ଅଛନ୍ତି ତ?
ହଁ ତମ ତମରେ ସବୁ କିଏ କିଏ।
ଦାଦା ଖୁଡି ମାମୁ ଜାଇଣ୍ଟ ଫ୍ୟାମିଲି ମିସିକିରି ଅଛୁ। ବହୁତ ବଡ ପରିବାର।
ଆଚ୍ଛା। ଓହୋ। ନା ଆମର ବହୁତ ଛୋଟ ପରିବାର ବାପା ମୁଁ ମୋ ବୋଉ। ଆମ ଭାଉଜ ଅଛୁ ଆଉ ମୋ ଦିଟା ଦିଦି ମ୍ୟାରେଜ କରିଦେଇଚନ୍ତି ଏବେ। ଆଉ ମୁଁ ସାନ ସବା ଘରେ ଅଛି ଆଉ। ଆଉ ତମେ କଣ ପଢୁଥିଲ? ପାଠ ପଢା ସରିଲାଣି?
କଣ କହିଲେ?
ପାଠ ପଢା ସରିଲାଣି ତମର?
ହଁ ସଇଲଣିି।
କଣ ପଢୁଥିଲ?
ଗ୍ରାଜୁଏସନ୍।
ଓହୋ ଏବେ କୋଉ କଲେଜ ପଢୁଥିଲ?
ଏଠି ଯୋଉ ସଇଲବାଳା।
ଓ। ଭଲ ଆଉ ୟାପରେ ଆଉ କଣ କିଛି ପଡିବ ଆଉ ନା ଜବ୍ ଖୋଜୁଚ?
ହଁ ଏବେ ତ ସରିଲା ଏଇ ବର୍ଷ ଦେଖିବା କଣ ହବ ଆଉ।
ଆଛା ମୋର ବି ଏ ବର୍ଷ ସରିଲା।
ପାଇଁ ସେମିତି ପଢା କେବେ ସରିବେନି।
ନାଇଁ ପାଠ ପଢା ତ କେବେ ସରିବନି ଯେତେ ପଢିବାକୁ ଚାହିଁବ ସେତେ ପଢିବ ଆଉ। ବାକି ସମସ୍ତଙ୍କ ପରିବାର ର କଣ୍ଡିସନ ଦେଖିକି ଯାହା ହବ ଆଉ।
ହଁ ସେଟ ତ ସତ କଥା।
ହୁଁ ହୁ ମୁଁ ବି ଏବେ ବି ସିଏ ସାରିକି ଏବେ ଅଛି ଏ ମଇ ରେ ସରିଲା ରେଜଲ୍ଟ ବାହାରିଲା। ଭାବୁଚି ଏବେ ଓଜେଇ ତ ଦେଇଚି ଭାବୁଚି ଏବେ ଏମ୍ ସି ଏ କରିବୁ ବୋଲି ଆଉ।
ଏମ୍ସ ଓ ଜେ ଇ ତ ଆପଣ ଦେଇଥିବେ ନାଇଁ।
ହଁ ଓ ଜେ ଇ ଦେଇଚି ତାର ରେଜଲଟ ଆସନି ବଧେ ଆର ସପ୍ତାହ ଆଡ଼କୁ ଟା ରେଜଲ୍ଟ ଆସିବ ଆଉ। ରେଜଲ୍ଟ ଆସିଲେ ଭାବୁଚି ଏମ୍ ସି ଏ କରିବି ଆଉ।
ହ ଏବେ ସପ୍ଟୱେୟାର ଲାଇନରେ କିଛି ବି ଲାଭ ନାହିଁ। ବେକାର ସ
ଆଁ ହଁ ଏବେ ଟିକେ ସ ଟ ଲାଇନ ଡାଉନରେ ଚାଲିଛି ବୋଧେ ଏବେ ଟିକେ ମିଳିବା ଭାରି କଷ୍ଟ। କଷ୍ଟ ହେଇଯାଉଛି।
ତମେ ଆଉ ଟିକେ ଆଉ କିଛି ଯେ ଇଏ କ ବି ଟେକ୍ ଫିଟେକ୍ କିଛି କରିଥାନ୍ତ।
ହଁ ସେତେବେଳେ ତ ସୁବିଧା ଲାଗିଲା ସେଇ ଲାଇନ ରେ ବହୁତ ସାରା ବ ଥିଲା ସେଥି ପାଇଁ ମୁଁ କରିଦେଇଥିଲି ବି ସି ଏ। ଏବେ ଭାବୁଛି ମାଷ୍ଟର ଡିଗ୍ରୀ କରିବି ଦେଖିବା କଣ ହଉଛି ଆଉ। ଆଉ ରଜ ପାଇଁ କଣ ଚାଲିଛି ଏବେ?
ଏ-ଏବେ ତ ରଜ ଆଉ। ଏଇ ସିଜିିନ ଆସିବ ମାନେ ଖରାଦିନ ସିଜିନ ରେ ତ ରଜ ଅ ବି ମାନେ ଇଏ ମାନେ। ଏ ଫଳମୂଳ ସବୁ ପାଚିବ ଏବେ ସବୁ ସପୁରୀ ଯେମିତି ଆମେ କେଉ ବର୍ଷ ବର୍ଷରେ ଥରେ। ହଁ। ସେଟା ଖାଲି ସାବିତ୍ରୀ ଓଷାରେ। ସେମିତି ଆମ୍ବ ବି ଆମେ ଖାଉ ଲିଚୁ କୋଳି ତ ସେଇଟା ବି ସେଇଆ।
ଆରେ ଲିଚୁ ମୋର ବହୁତ୍ ଫେବରେଟ ଜିନିଷ।
ମୋତେ ଜାମୁ। ମତେ ବି ସେଇଆ, ଜାମୁ କିନ୍ତୁ ବହୁତ ଭଲ ଲାଗେ। ସେଟା କିନ୍ତୁ ବହୁତ ରେ ମାନେ ବହୁତ କଷ୍ଟରେ ମିଳେ।
ହଁ କିନ୍ତୁ ବେଶୀ ଜାଗାରେ ବି ମିଳିନି କୋଉ କୋଉ ଗୋଟେ ଗୋଟେ ଜାଗାରେ ମିଳୁଥିବ ଆଉ।
ହଁ। ଅ ସେଟା ବି ବହୁତ ପଇସା ଯୋଉଠି ବି ମି ଏ ବହୁତ ପଇସା ବେଶୀ କିନ୍ତୁ ବଣ ଜାଗା ବେଶୀ ମିଳେ।
ଜାଣିଛ। ଆଉ ମାନେ ଡ୍ରେସ ଫ୍ରେସ୍ କିଣା କିିଣି ହେଲାଣି ରଜ ପାଇଁ?
ନା ହେଇନି। ଯିବା ଆଉ ମାର୍କେଟ ଆଡ଼େ କେବେ ଗଲେ ଖରା ପାଇଁ ଯିବାକୁ ଇଚ୍ଛା ହଉନି।
ହଁ ଖରା ଗରମ ଯେମିତି ହଉଛି ଲାଗ କୁନି ଏ ରଜ ବେଳକୁ ରଜ ପାଗ ଦବ ବୋଲି ରଜ ପାଗରେ ଯଦି ରଜ ନ ଦେବେ ମାନେ ରଜରେ ରଜ। ପାଗ ନ ଦେଲା ତ ଭଲ ବି ଲାଗିବନି। ଗରମ ଗୁଳୁଗୁଳି ଡ୍ରେସ ପିନ୍ଧିବା ପାଇଁ ବି ଇଚ୍ଛା ହବନି। ହଁ ମ। ମୁଁ ଭାବୁଛି ଡ୍ରେସ୍ କରିବି ଆଉ ଦେଖୁଥିଲି ଅନଲାଇନ ରେ। ଆଉ। ତମେ।
ନା ଉଁ କିଣିନଉ ଦେଖିବା କଣ ହଉଛି।
ରଜରେ କୁଆଡେ ବୁଲିବା ପାଇଁ ପ୍ଲାନିଙ୍ଗ ଅଛି ଯିବ?
ହଁ ଅଛି ମହାବିନାୟକ, ଚଣ୍ଡିଖୋଲ।
ବଢିଆ ବୁଲିବୁ ଆଉ। ପୁରା ମଜା ମସ୍ତି ପୁରା ରଜ ଭଲସେ ପୁରା। ଖୁସି ବାସିରେ କାଟିବ ମଜାମସ୍ତି ଚାଲିବ ଆଉ।
ଆଉ ତମର?
ମୁଁ ଭାବୁଥିଲି ଘଟଗାଁ ଯିବି ବୋଲି ଟିକେ କେବେଠୁ ଯିବି ବୋଲି ବାହାରିଛି ନା ଛୋ ଟବେଳେ ଯାହା ଯାଇଥିଲି ଆଉ ଯାଇନି। ଭାବୁଥିଲି ଯିବିବୋଲି କିନ୍ତୁ ଏ ଯୋଉ ଖରା ହଉଛି ନା ଇଚ୍ଛା ବି ହଉନି ଯିବା ପାଇଁ।
ହଁ ଏବେ ବି ଆମେ ଯାଇଥିଲୁ ମଝିରେ ଆଠ ଦିନ ତଳର କଥା କିନ୍ତୁ ବହୁତ ଫାଙ୍କା ଅଛି ଏବେ କାହିଁକି ନା ଗରମ ପାଇଁ କି କେହି ଯାଉନାହାନ୍ତି ନା ପୁରା ଫାଙ୍କା ରେ ଦେଖିକି ଆସ ସବୁଠି କିନ୍ତୁ ପୁରୀ କେବେ ଫାଙ୍କା ହଉନି।
ଆରେ ପୁରୀ ତ କେବେବି ଆ ମାନେ ଆଗରୁ ପୁରୀ ଲୋକମାନେ ଯାଉଥିଲେ କଣ ମାନେ ତୀର୍ଥ କରିବା ପାଇଁ। ଏବେ ତ ଲୋକମାନେ କେବଳ ବୁଲିବା ପାଇଁ ଯାଉଛନ୍ତି ସେଥିପାଇଁ ବହୁତ ସାରା ଭିଡ ହଉଛି। ଏଇ
କିନ୍ତୁ ଯେତିକି ଯାଉଛନ୍ତି ଠାକୁର ଦର୍ଶନ କରିବାକୁ ଯେତିକି ଯାଉନାହାନ୍ତି ତାଠୁ ବେଶି ଯାଉଛନ୍ତି ଫଟୋ ଉଠେଇକି, ଫଟୋ ଉଠେଇକି ଷ୍ଟୋରି, ଷ୍ଟାଟସ୍ ଦବା ପାଇଁ ଯାଉଛନ୍ତି।
ହଁ ସେମିତି ତ ଚାଲିଛି ଆଉ। ଆଉ ତମେ ହଷ୍ଟେଲ ରେ ରହୁଥିଲ? ନା ଏମତି ଯିବା ଆସିବା କରୁଥିଲ ଘରୁ କଲେଜ?
ନାଇଁ ହଷ୍ଟେଲ ରେ, ସେଠି ବି ଦିଦି ଦିଘର ପାଖରେ କିନ୍ତୁ ହଷ୍ଟେଲ ରେ ରୁହେ। ଭଲ ନୁହେଁ ସବୁଠୁ ବେ କାର ଲାଇଭ୍ ଥିଲା
ଆରେ ନା ମୋ ହଷ୍ଟେଲ ଲାଇ ତ ବହୁତ ଭଲ ଯାଇଛି ହଁ।
ଶୁଣ ଗାଁ ରେ ଆମର ଅଭ୍ୟାସ ସେଖାରେ ରହିବ ବାହାରେ ଗୋଟେ ଜାଗାରେ ରହିବୁ। କେତେ ବର୍ଷ ରହିଲୁ? ମତେ ବହୁତ ଚିଡା ମାଡେ, ସେ ଯୋଉ ହଷ୍ଟେଲରେ ଖାଇବା କି ଏଇ ପୁଅ ପିଲାଙ୍କର ଆଲା୍ଉ ଥିବ କି ବାହାରେ ଯାଇକି ବୁଲି ପାରିବା ଝିଅ ପିଲାଙ୍କଙ୍କୁ ତ କିଛି ବି ଆଲ୍ଉ ନାହିଁ।
ମୋ ହଷ୍ଟେଲରେ ଖାଇବା ତ ଯା ହଉ ଯେମିତି ଥିଲା ପୁରା ଆଳୁ ପାଣି ଝୋଳ ଛାଡ ଆଉ କିନ୍ତୁ ସାଙ୍ଗମାନେ ସେ ଠି, ବହୁ ତମେ ଛଅ ଜଣ ତ ଆମେ ବହୁତ କ୍ଲୋଜ ଫ୍ରେଣ୍ଡ ଥିଲୁ। ବହୁତ ସାରା ମଜା ମସ୍ତି ଆମ ଭିତରେ ବହୁତ ବହୁତ ଲ ମାନେ ବୁଦୁର ଦୂର ଜାଗା ବି ଆମେ ବୁଲିବା ପାଇଁ ଯାଇଛୁ। ଯେମିତିକି ବାଲେଶ୍ଵର, ପୁରୀ ଆଉ ଏମତି ଯାଜ ପୁର ସବୁ ଜାଗା ଏମିତି ବୁଛି ଯାଣିଥିବ ଯାଜପୁରରେ କାଳୀ ପୂଜା ବହୁତ ଫେମସ ହଉ କାଳୀ ପୂଜା ଆମେ ବୁଲିଛୁ, ଆ ଯାଜପୁରରେ ବି ବହୁତ ବହୁତ ଭଲ ହୁଏ, ହଁଁ ଆଉ ଜିଲା ମହତ୍ସବ ଆମର ଜିଲ୍ଲା ମହୋତ୍ସବ ଆମେ ବୁଲି ଆଉ ହଁ।
ଆମ କୁଆଖିଆ ବୋଲି ଗୋଟେ ନାଁ ଜାଣିଛନ୍ତି?
ହଁ ଜାଣିଛି।
ସେଠି ବି ହୁଏ ଜିଲ୍ଲା ମହୋତ୍ସବ କିନ୍ତୁ ୱାନ ଟାଇପ୍ ଅଫ୍ ମେଳା।
ହଁ ମୁଁ ବି ଥରେ ଦୁଇଥରେ ଯା ଯାଇଛି ବି ଏଇ କଲେଜରେ ପତ୍ରଥିଲି ଯୋଉ ହଷ୍ଟେଲରେ ରୁହେ ସେ ଦେଇ ଯାଇଛି।
ହଁ ମେଳା ଜାଣିଛ ମେଳା ଟାଇମ ରେ କିନ୍ତୁ ବହୁତ ଏଜାମ ପରୀକ୍ଷା ପରୀକ୍ଷା ବହୁତ ହୁଏ।
କିଛି ବି ଗୋଟେ ଫଙ୍କସନ ଥିଲାବେଳେ ସେଟା ଏଜାମ ଯୋଉଠି ବି ଯାହାକୁ ବି
ହଁ। ଦେଖିବ ଏମିତି ସବୁବେଳେ ହଉଥିବ କାଲି ଦେଖିବ ଗୋ ମାନେ ଆଜି କାଲି ଗୋ ଫଙ୍କସନ ଥିବ ତା ପର ଦିନ ଦେଖିବ ଗୋଟେ ଏକ୍ଜାମ ଥିବ?
ହଁ।
ଏଇ ଲାଇଫ୍ ର ମାନେ ବହୁ ସାରା ହୁଏ ଏ ବି ଆମ ହଷ୍ଟେଲ୍ ଲାଇଫ୍ ବହୁତ୍ ଭଲରେ ଯାଇଛି।
ସେଡା ମୁଁ
ଆଉ ସବୁଠୁ ତ ବହୁତ୍ ବଢିଆ ଆମର ଜନ୍ମଦିନ ଗୁଡା ଯାଏ।
ହଁ କିନ୍ତୁ ମୁଁ ସେଗୁରା ଫିଲ୍ କରିଚି।
ଥୀରେ କେକ୍ କାଟିିବା ମଜା ମସ୍ତି ସଜବାଜ ହେଇକି ବସିବା ଫଟୋ ସାରା ଉଠେଇବା ସକାଳେ ସମସ୍ତଙ୍କୁ ଖାଇବାକୁ ଦବା ସେଇଟା ଆମର ଗୋଟେ ବେଷ୍ଟ ମେମୋରିସ୍ ବହୁତ ସାରା ଗିଫ୍ଟ ବି ମତେ ମିଳିଛି।
ହୁଁ।
ଆଉ ତମର?
ଭଲ ଲାଇଫ୍। ତମେ ଜନ୍ମ ହେଇଛନ୍ତି ସେଇଥ ପାଇଁ ପା। ହଁ ସେମ୍ତି ଆଉ ଟିକେ ଟିକେ।
ମୁଁ ବି ସେଇ ନର୍ମାଲିି ଟିକ୍ ହଁ। ଘରେ ସମସ୍ତେ ଅଛନ୍ତି ବୋଲି ଆମେ କରୁନାହାନ୍ତି ଆଉ କଣ ଘରେ ଯି ତେବେଳେ ନିଜେ କରିଆ ପାଇଁ ଟାଇମ୍ ଆସିବ ସେତେବେଳେ କରିବା ଆଉ।
ହଁ ସେତେବେଳେ ମମି କଥା ମନେ ପଡିବ କି ମମି ତୁ ଶିଖେଇ ନଥିଲୁ ବୋଲି ଆମେ ଏଇଆ ହେଲୁ।
ହଁ। ବାକି ଏମିତି ନର୍ମାଲ ଭାତ ଡାଲି ଭଜା ହଉ ନର୍ମାଲ୍ ତର୍ କାରୀ ହଉ ଏଇଗୁଡା ତ ଶିଖିଛୁ କରିଦବୁ।
ଏବେ ତ ହେଇଗଲାଣିି ନା ମାର୍କେଟରେ କିଛି ବି ତ ମଗେଇ ଦେଲେ ଘରେ ଆସିକି ପହଞ୍ଚି ଯାଉଛି। ମୁଁ ବି ଫୋନେ ବି ଦେଖିଥିଲି ଫୋନେ ବି ଦେଖିଥିଲି ଏବେ ଏ ଆଇ ତ କିଛି ବି ଟାବଲେଟ୍ ସବୁ ବାହାର କର୍ ଦଉଛି ଟାବଲେଟ୍ ତ ବେ ଏବେ ବି ମିଳିଯିବ ମାର୍କେଟକୁ ଆସିିବ ତମେ ତା ଆଉ କାଇଁ ରାନ୍ଧିବି।
ହଁ ଲିବିକୁ ମୁଁ ଆଉ କୁଡ଼ି ରି ରିଲସ୍ ରେ ବି ଆମେ ଦେଖିଥିଲେ ଗୋଟେ ସେ ଯୋଉ ବିରିୟାନୀ ଟାଇପ୍ ର ଗୋଟେ କେସଲ୍ ପଳି ଆସିଛି ତାକୁ ପକେଇ ବେଳୁ ସେ ବିରିିୟାନି ହେଇଯାଉଚି।
ହଁ।
ସେଇ ଟାଇପ୍ ର ସବୁ ଇଏ ହଉଛି ଆ ଆଚ୍ଛା ବନ୍ଧୁ ଏବେ ମୁଁ ରହୁଚି। ପୁଣି ଦେଖା ପାଇଁ କଥା ହବା।
ଠିକ୍ ଅଛି।
ନ୍ୟବାଦ ଥାଇଙ୍କ୍ୟୁ।
ଧନ୍ୟବାଦ ଥାଇଙ୍କ୍ୟୁ।
ହ